ହ୍ୟାଲୋ।
ହ୍ୟାଲୋ।
କଣ କରୁଥିଲେ?
ହେଇ ବସିଛି ଏଠି ଆଉ।
ହଁ ହଁ।
ହୁଁ ହୁଁ ରଷ ରୋଷେଇ ହେଇ ସରିଲାଣି ଆମର।
ରୋଷେଇ ସରି
ହଁ ରୋଷେଇ ସରିଗଲାଣି ଖାଇବା ଆରମ୍ଭ ହେଇନି। ଲେଟ ହବ ଟିକେ ଆଉ। ପିଲାମାନେ ତ ବୋଲି ଛୋଟ ନାତି ନାତୁଣୀ ତାଙ୍କୁ ବୋଉ ନେଇଛି ଶୋଇବା ପାଇଁ ଆଉ ଏ ଅଛନ୍ତି ମୁଁ ଏଠି ବସିଛି ଆଉ।
ଆଜି ରାତି ରୋଷେଇ କଣ?
ବନ୍ଧାକୋବି ପରଠା।
ହଁ ବଢ଼ିଆ ଜିନିଷ ଆଉ ବନ୍ଧାକୋବି ପରଠା ଆଉ। ହଁ ହଁ ପରଠା ଆଉ।
ହଁ। ବନ୍ଧାକୋବି ହେଲେ ମତେ ପରଟାରେ ଖାଇବା ପାଇଁ ଭଲ ଲାଗେ ରୁଟି ଅପେକ୍ଷା
ହଁ ରୁଟି ଅପେକ୍ଷା ବନ୍ଧାକୋବିରେ ତ ନିହାତି ପରଠା ଭଲ ଲାଗେ।
ହୁଁ ହୁଁ। ଆଉ କୋବି ଭିତରେ ବି ମୋର ବନ୍ଧାକୋବି ଟା ପ୍ରିୟ। ଦି ଦିନ ଦିନେ ଯାଉ ଯାହା ଯାଉ ବନ୍ଧାକୋବି ପୁରା ପ୍ରିୟ ବାବୁଙ୍କର ଫୁଲକୋବି ମୋର ବନ୍ଧାକୋବି ଅବାରିଆରେ ଯଦି ରୁଟି ସାଙ୍ଗରେ ବନ୍ଧାକୋବି ତାଙ୍କର ପୋଟଳ ଫୁଲକୋବି ମୋର ପୋଟଳ ଭଲ ହେଲେ
ମୋର ବି ସେଇଆ ମୁଁ ବି ସେଇ ଫୁଲ ଫୁଲକୋବି ପ୍ରିୟ।
ହଁ। ହଁ ଏଇ ଆମ ବହୁ ସାଙ୍ଗର ଫୁଲକୋବି ପାଟି ମୋର ହେ ବନ୍ଧା କୋବି ଫୁଲକୋବି ବନ୍ଧା ନେଇକି ଆସିବେ ଉଭୟ ଆସି କିନ୍ତୁ ଭୋଟ ଉଠିବ ମୋର ଅଧିକ ଆଉ।
ଆଚ୍ଛା ଆଉ ବର୍ଷା ଆମର ଆଜି ସୋଲା। ସୋଲା ତରକାରୀ ହଁ ସୋଲା ବୁଟକୁ ହଁ ବଡ଼ ସୋଲାକୁ ଆଉ ରୁଟି ରୁଟି ବନା ହେଇନି
ହବ ଆଉ ଆମର କଣ କି ସେ ଛୋ ଛୋଟ ଛୁଆ ଦିଟା ତ ବନେଇଦଲା ମୁଁ ଶିଖିଦେଲି ବନେଇ ଦେଲା ଛୁଆଙ୍କୁ ଖୋଇକି ନେଲା ଶୋଇବା ପାଇଁ ଆଉ ତେଣୁ କରିଦେଲୁ ଲାଇନ ବି ଆମର ଟିକେ ଅପ୍ ଅପ୍ ଡାଉନ ହଉଛି ଦିନ ଯାକ ଆଜି ଲାଇନ ନଥିଲା। ସନ୍ଧ୍ୟାବେଳେ ଆସୁଛି ଯାଉଛି ବର୍ଷା ଆଜି ହେଇନି କାଲି ହେଇଥିଲା ଜୋର ରେ।
ଅ ବର୍ଷା ଆଜି ହେଇନି ଆମର ଇଆଡ଼େ ବର୍ଷାରେ ସ ସକାଳେ ଝିପି ଝିପି ହେଇଥିଲା ଟିକେ ଆଉ ସନ୍ଧ୍ୟା ଦେଲା ବେଳେ ଟୋପା ଟୋପା ପଡୁଥିଲା।
ନାଇଁ ଆମର ବର୍ଷା ନାହିଁ ଏମିତି ଗରମ ଲାଗୁଛି ନା ଗରମ ଯଦି ସହି ହଉଛି। ଅ ଅଧିକ ଗରମ ନାହିଁ। ହଁ ହଁ ହଁ କିନ୍ତୁ ଗୁଳୁଗୁଳି ଟା ଟିକେ ରହୁଛି ଆଉ ଗୁଳଗୁଳି ଟା ଟିକେ ରହୁଛି ଆଉ
ଅତି ଜର କରିଛନ୍ତି ତସିକି କାହିରେ କଣ ଗରମ ହଉଥାନ୍ତା ଆହୁରି ଅଣସ ଗୁଳୁଗୁଳି
ତାଙ୍କୁ ମାନେ ସେ ତାଙ୍କର ଯେଉମାନେ ଅଛନ୍ତି କଣ ପଣ୍ଡିତ ନା କଣ କୁହନ୍ତି ତାଙ୍କୁ ପଣ୍ଡା ସେମିତି ତାଙ୍କୁ ବାଟି ବାଟିକି ସବୁ ଦେଶୀ ଜିନଷ ବାଟିକି ତାଙ୍କ ତାଙ୍କ ଦେହରେ ଓ ଘସାଯାଏ ଆମେ ଶୁଣିଚେ ଆମ ଜଗନ୍ନାଥଙ୍କ ସଂସ୍ କୃତିରୁ ଆମେ ଯାହା ଶୁଣିଚେ।
ହୁଁ ତାଙ୍କ ପାଇଁ ତାଙ୍କର ସବୁ ବଇଦ ତାଙ୍କର ସ୍ପେଶସିଆଲେ ଅ ମହାପ୍ରଭୁ ଜଗନ୍ନାଥଙ୍କର ସ୍ପେଶସିଆଲ ବଈଦ ତାଙ୍କୁ ଆସିବେ ବା ତାଙ୍କର ସେ ଯୋଉ ବାଟିକିନା ତାଙ୍କର ଯାହାଥିବ ମେ
ତାଙ୍କ ନୀତି ନିୟମ ପୂର୍ବ ପୂରୁ ଆମର ଯାହା ଅଛି ପୂର୍ବ ପୁରୁଷ ମାନେ ଯାହା ଲେଖିଚନ୍ତି ସେ ଅନୁସାରେ ବିଧି ବିଧାନ ସବୁ ସେମାନେ କରନ୍ତି ଆଉ। ପ୍ରତିବର୍ଷ ତାଙ୍କ ଭିତରୁ ଇଛା ଯିବ କିଏ କଣ କୋଉ କାମ କରିବେ ପଣ୍ଡାମାନଙ୍କ ଭିତରୁ ସେଇ ଅନୁଯାୟୀ ପୁଣି ତାଙ୍କର ଦୁନିଆ ବିବାଦ ଆଉ ଠାକୁରଙ୍କୁ ନେଇକି ବି ଦୁନିଆ ବିବାଦ।
ପଣ୍ଡା ମାନେ ତ ବେଶୀ ସେ ତାଙ୍କ ପଣ୍ଡାମାନଙ୍କର ଆମର ବ ଆଁ ବଡ଼ଦେଉଳ ପୁରୀରେ ହେଇଗଲାଣି ପଣ୍ଡା ମାନେ ତ ବେଶୀ ଇଏ କରୁଛନ୍ତି ଆଉ। ତାଙ୍କୁ କଲେକ୍ଟର ବି କିଛି କରିପାରୁନାହାନ୍ତି ଆଉ କାଳେ ପୂଜା ବନ୍ଦ କରିଦେବେ ଜଗନ୍ନାଥଙ୍କର।
ତାଙ୍କର ଦବାବ ଅଧିକ।
ହଁ ବା ଆଉ ଆଉ କେବେ ପୁରୀ ଯାଇଥିଲେ?
ପୁରୀ ନାହିଁ ମୁଁ ବହୁତ ଦିନ ଦି ବର୍ଷ ତଳେ ଯାଇଥିଲି ଆଉ ଯାଇନି। ସବୁ ଯାଇଥିଲୁ ପୁଅ ବୋହୂ ସମସ୍ତେ ଯେ ଆଉ ଭିତରକୁ ଟିକେ ଯାଇପାରିଲୁନି ଭିଡରେ।
ବା ର ଭିତୁରୁକୁ ଟିକେ ଯାଇ ପାରିଲୁନି ଭିଡରେ। ଆଉ ବାହାରେ ଟିକେ ଦର୍ଶନ କଲୁ ସମୁଦ୍ର ବେଳାଭୂମି ରେ ଟିକେ ବସିଲୁ। ତାପରେ ଲହଡି ଭାଙ୍ଗିଲୁ ଭିତର ଟିକେ ବହୁତ
ହଁ ହଁ ହଁ। ଭିତରେ ବର୍ଷ ସାରା ଏଇତ ଅକେଜନ୍ ରେ ତ ବହୁତ ଭିଡ କିନ୍ତୁ ଭିତରେ ବର୍ଷ ର୍ଷ ସାରା ଜଗନ୍ନାଥଙ୍କ ପାଖରେ ତ ଭିଡ଼ ରହୁଛି ପିଲାମାନଙ୍କୁ ନେଇକିନା ଯିବାଟା ଭାରି କଷ୍ଟ।
କେ ହେଠୁ ଆମ ପୁଅ ଟିକେ ଟଙ୍କ ତୋରାଣି ପିଇବାକୁ ଭଲ ପାଏ ପୁଅ ବହୁତ। ସେ ପିଇଲେ ମତେ କହିଲେ ମୁଁ ମୁଁ ଗୋଟି ଗୋଟି ଜୁହାର ମୁଁ ପା ନାହିଁ କଲି। ମୁଁ କହିଲି ଠାକୁର ମତେ ପାପ ଦିଅନ୍ତୁ ପଛେ ଏଟା କିଏ ତୋରାଣୀ କରିକି। ହାତ ବୁଡେଇକି ଦଉଛି ମୁଁ ପି ବିନି। ହଁ ମୁଁ ଠାକୁର ଭୋଗ ହେଲେ ବି ଦେ ଦେଖିକି ନା ଖାଇବି ସୁଖା ଜିନିଷ ଆଉ ବୁଡେଇକି ହାତ ଫାତ ଯିଏ ଦେଲେ ମୁଁ ଖାଇବିନି ଏ ଯୋଉ ଭୋଗ ହୁଏ ଠାକୁରଙ୍କର ଯୋଉ ପ୍ରସାଦ ସବୁ ଗୋଳେଇ ଗୋଳେଇକି ଦିଅନ୍ତିନି ମୁଁ। ପୂଜା ପର୍ବରେ ମୁଁ ଖାଲି ଛୁଇଁ ଦେବି ଟିକେ। କା ନଖରେ କଣ ମଇଳା ଥିବ କଣ ଠାକୁରଙ୍କ ଭୋଗ ଆମେ ମାନୁଛେ କିନ୍ତୁ ଗୋଟେ। ମନରେ ଗୋଟେ ଆସୁଛି ବିକାର ଭାବ ଆଉ ହୁଁ ଏଇଟା ଆଉ।
ଠାକୁରଙ୍କ ଭୋଗକୁ ଇଏ କରୁଛେ ନା ଲୋକଙ୍କର ଏଇ ସବୁ ହଁ।
ଶୁଖିଲା ରେ ଡଙ୍କିରେ ଗୋଳେଇକି ଯିଏ ଦବ ମୁଁ ଟି ଟିକେନାକୁ ଖାଇବି ନହେଲେ ନାଇଁ ଆଙ୍ଗୁଠି ରେ ଛୁଇଁ ଦେବି। ହୁଁ ହଁ।
ଆଉ ଏ ବର୍ଷ ରଥଯାତ୍ରା ନା ନାହିଁ।
ରଥଯାତ୍ର ରେ ତ ମୁଁ କେବେ ଯାଇନି ପୁରୀ ସେ ଦଳା ଚକଟାରେ ମରିବା ପାଇଁ ମୋର ଇଚ୍ଛା ହିଁ ନାହିଁ। ଯ ଏଇଠି ଏଇଠି ତ ନାଇ ମରିଯିବା ଏକାଥରେ ମରିଯିବ ଭଲ ଯୋଉ ଦଳା ଚକଟାରେ କଦର୍ଯ୍ୟ ହେଇକି ମରିବା ପାଇଁ ମନ ନାହିଁ ମୋର। ଓହୋ ଅନ୍ୟ ଟାଇମ ରେ ଜଗନ୍ନାଥଙ୍କୁ ଆମେ ଭଲରେ ଦର୍ଶ
ନାଇଁ ଠିକ କଥା ଯେ। ଦ ତ ନିହାତି ଚକଟି ହେଇଯାଉଛନ୍ତି। ମୁଁ ବର୍ଷଟେ ଯାଇି ଥିଲି ମାନେ ଏମିତି ପଛରେ ଦର୍ଶନ କରିବା ପାଇଁ ଯାଇଥିଲୁ କଣ ଅକେଜନ ଥିଲା ତାଙ୍କର ଏ ଜଗନ୍ନାଥ ତାଙ୍କର ଯୋଉ ବାର୍ଷିକ ଉତ୍ସବ କଣ ଥିଲା ତାପରେ ହଁ ଆମେ ଯୋଉ ହୋଟେଲ ଚନ୍ଦ୍ରମା ହୋଟେଲରେ ଥିଲୁ ସେ ହୋଟେଲ ବାଲା କହିଲେ କି ଆମ ଓଡିଆ ଲୋକମାନେ ଯଦି ଅକେଜନ ସମୟରେ ଆସିକିନା ତମେ କହିବ ଆମେ ହୋଟେଲ ବୁକିଂ କରିକିନା ରହିବୁ। କହିଲେ ତମଠୁ ବୋକା କେହି ନାହାନ୍ତି କହିଲେ ତମେ କଣ ପାଇଁ ଅଲଗା ସମୟରେ ଆସିବ ପାଞ୍ଚଶହ ଟା ପକେଇଲେ ଛଅଶ ଫମ ପକଇଲେ ତମେ ନବ ଏଇନେ କଣ ପାଇଁ ଦି ହଜାର ବାଇଶହ ନେଇକି ତମେ ରୁମ ନେବ। ବାହାର ଲୋକ ଆସୁଛନ୍ତି ଠିକ ଅଛି ସେ ତାଙ୍କର ଇଏ କରିବେ। ଆମ ଓଡିଆ ଲୋକ ହେଇକିନା ତମେ କମ ପାଇଁ ଏତେ ଟଙ୍କା ଦେଇକିନା ରହିବ ବୋଲି ଏ ବି ଠିକ କଥା।
ହଁ ଆମର, ହଁ ଶୁଭୁଛି ମତେ। ହ୍ୟାଲୋ।
ହଁ ଶୁବିଲା।
ହଁ ମେନ କଥା ହେଲା କଣ କି ଆମେ ଠାକୁର ମାନିବା ଠାକୁରଙ୍କୁ ମାନିବା କଣ ଠାକୁରଙ୍କୁ ମାନିବାନି କି ନୀତି ନିୟମ ସହିତ ମାନିବା ଏଇ ଯୋଉ ପଣ୍ଡାମାନେ ଯୋଉ ଦୁରାତ୍ମ କରୁଛନ୍ତି ତାଙ୍କ ପାଇଁ ଯଦି କିଛି ଆମ ଅ ଶା-ଶା-ଶାସନ ମାନ୍ କିଛି ଗୋଟେ ଥାଆନ୍ତା ତାଙ୍କର ଭୟ ହିଁ ନାହିଁ କାହାକୁ। ସେମାନେ ବି ଗନ୍ ଧରିକି ବୁଲିଲେଣି।
ସତରେ ତାଙ୍କର ଭୟ ନାହିଁ କାହାକୁ ତାପରେ ପ୍ରଶାସନ ଡରୁଛନ୍ତି କଣ କି ପଣ୍ଡା କାଳେ ଆମ ମହାପ୍ରଭୁ ଜଗନ୍ନାଥର ପୂଜା ବନ୍ଦ କରିଦେବେ। ତାପରେ ପୂଜା ବି ବନ୍ଦ କରିଦେବେ ନା ସେ ଯଦି ବି ଷ୍ଟ୍ରାଇକ୍ କରିଦେଲେ ପୂଜା ବନ୍ଦ କରିଦେଲେ ମହାପ୍ରଭୁ ଆମର ଉପାସ ରହିବେ।
ଆ ସେଇ କଥା ପରା ଆମେ ଯେହେ ତୁ ଗୋଟେ ମାନୁଚେ ପରମ୍ପରା ସଂସ୍କୃତି ଆମେ ସବୁ ମାନୁଚେ ଆମର ଭୟ ରହିବ ନିଶ୍ଚିନ୍ତ।
ସେମ୍ ହଁ ନିଶ୍ଚିନ୍ତ ଭୟ ରହିବ। ତାପରେ ଏ ଠାକୁରଙ୍କୁ ଆମେ କଣ ଦେଖ୍ ଖିଚେକି ଆମ ଗୋଟେ ମନର ହେଟା ଅ ଏଇ ପ୍ର ପ୍ରତିଛବି ଆଙ୍କିକି ବିଭିନ୍ନ ପ୍ରକାର ଠା ଠାକୁରଙ୍କର ଆକୃତି ମଣିଷ ମାନେ ବନୋଉଚନ୍ତି ଜଗନ୍ନାଥ ଏଇଟା ଏମତି ହେଇଥିବେ। କୃଷ୍ଣ ଠାକୁର ଏମତି ହେଇଥିବେ ଭାବିକି ସେ ସବୁ ତିଆରି କରୁ ଚନ୍ତି ଏଇ ଲୋକମାନେ କିନ୍ତୁ ଆମେ କଣ ପ୍ରକୃତରେ ଠା ଦେଖିଚେ କି ଠାକୁରଙ୍କ ଆ ଆକୃତି କେମିତି ଲକ୍ଷ୍ମୀ ଦେଖିବାକୁ କେମିତି? ସନି ତାଙ୍କ ନାଁ ସେଇ ସମୟରେ ଦେଇଚନ୍ତି ଆମେ ମାନି ଆସିଚେ। କିନ୍ତୁ ଈଶ୍ୱର ଶକ୍ତି ଗୋଟେ ଏମାନେ ତାଙ୍କ ବିଭିନ୍ନ ରୂ ପ ଦେଇଚନ୍ତି।
ବିଭିନ୍ନ ହଁ ନାଇଁ ଠିକ କଥା ଆଉ।
ନା ହଁ। ଆ ମୋ ମତରେ ଘରେ ବୟସ୍କ ଲୋକଙ୍କୁ ଠାକୁର ଭଳିଆ ମାନିବା ଦରକାରେ କିନ୍ତୁ ସେଇଟା
ହଁ ହଁ ହଁ ସ ହଁ ହଁ ଏଇଟା ଯୋଉଟା କହିଲେ ଠିକ୍ କଥା ଯେ ହେଲେ ଆମେ
ପରମ୍ପରା ଦେଖୁଚେ ତାପରେ ଆଉ ବୋହୁତୁ ଲୋକ ଦେ ଉଁ ଦେଖେଇ ହବା ପାଇଁ ମନ୍ଦିର ଯାଆନ୍ ଯେ ଫଟ ଫଟ ଉଠେଇକିରି ଛା ଇଏ କରିବେ କିନ୍ତୁ ମନରେ ଭକ୍ତି ନଥିବ କିଛି ଲୋକ ଚୋରି ଉଦ୍ଦେଶ୍ୟରେ ଯାଆନ୍ତି କିଛି ଲୋକ ଅଲଗା ଖରାପ ଉଦ୍ଦେଶ୍ୟରେ ଯାଆନ୍ତି ଏଇଭଳିଆ ଆଉ ରଥଯା ଯାତ୍ରାରେ କଣ ସମସ୍ତେ ଖାଲି ଭକ୍ତି ମାର୍ଗରେ ଯାଆନ୍ତି ଜମା ନୁହୁଁ କେତେ ପ୍ରକାର ଚିନ୍ତାଧାରା ନେଇକି ଲୋକ ଯାଆନ୍ତି ଚୋରି ଅଲଗା ଅଲଗା ଜିନିଷ ଛେଡଖାନି କରିବା ଏଇଆ ଆଉ। ତେଣୁ ସେଇ ଜାଗାକୁ ଆମେ ଯିବା କାହିଁକି ଠାକୁରଙ୍କୁ ଏଇଠି ଆମେ ତ ଆରାମ୍ ସେ ଟିଭିରେ ଏ ମୋବାଇଲରେ ଦେଖିଦବା ଠାକୁରଙ୍କୁ ମୁଣ୍ଡିଆ ମାରିବା ଖାଲି ଦିନରେ ଯିବା ଦର୍ଶନ କରିକି ଆରାମରେ ଆସିବା। ତା ଅର୍ଥ ଏୟା ନୁହେଁ ମୁଁ କୋହୁନି ଯେ କେହି ନ ଯାଆନ୍ତୁ।
ନାଇଁ ନାଇଁ ସେଇଟା ନୁହୁଁ ହଁ ହଁ। ନାଇଁ ପା ଏଇ ଭିଡ ସମୟରେ ପା ଆମେ ଯୋ ମା ମେନେ ଆମେ ହେଲେ ଯୋ ଆମେ ଚାହୁଁଚେ ଯିବା ଜଗନ୍ନାଥଙ୍କୁ ଯେମିତି ଦେଖିବା ମନ ଭରିକିନା ଦେଖିବା କିନ୍ତୁ ଆମେ ତ ଦେଖିପାରିବାନି ତାକୁ। ଆମେ ତ ଦେଖିପାରିବାନି ଯାହା ଯିବାର କିଛି ଲାଭ ରହିବନି ଆଉ ଅଲାରନାଥ କେବେ ଦେଖିଛନ୍ତି ନା ନାଇଁ?
ଅଲ୍ଲାରନାଥ ନାହିଁ ଦେଖିନି କେବେ, ଅଯୋଧ୍ୟା ଯାଇଥିଲୁ। ଅଯୋଧ୍ୟା ଯାଇଥିଲୁ ରାମ ମନ୍ଦିର। ଆ ଆଉ ଆଉ କୁଆଡେ ଯାଇନି ଆଉ ଦୂର ମନ୍ଦିର କୁଆଡେ ଯାଇନି ଏଇ ଓଡିଶା ଭିତରେ ସବୁ ସମ୍ବଲପୁରୁ ଏପଟେ ଆମର ବରହ୍ମପୁରୁ ଯୋଉ ମନ୍ଦିର ତାରାତାରିଣୀ। ସମ୍ବଲପୁରରେ ଆମର ଯୋଉ ହଁ ଚିପିଲିମା ଯାଇଥିଲୁ ସମ୍ବଲପୁରୀ ସମଲେଇ ମା ସମଲେଇ ମନ୍ଦିର ହୀରାକୁଦୁ ଡ୍ୟାମ ଏପଟେ ବୁଲି ବୁଲାକି ଆସିଲୁ। ଆଉ ସିଆଡେ ଏତେ ବାଟ ଆଉ ଆଉ କୁଆଡେ ଯାଇପାରିନି ଦେଖିବା କେତେବେଳେ ଯିବା ଆଉ।
ଏଇଠି ଆମର ଏଇ ପାଖରେ କମ୍ ବାଟ ଆମର ବିରଜା ଆମର ଆଉ ଅଛି ସବୁ ଭଲ ଭଲ। ମନ୍ଦିର ବି ଟିକେ ଯାଇ ହଉନି ତାଙ୍କ ଡୋରି ନ ଡା
ହଁ ସେଇଆ ଡୋର ଯୋଉ ମାନେ ଯେତେବେଳେ ଡୋର ନ ଲାଗିଥିବ। ଆମେ ପାଖେରେ ଥାଇକିନା ବି ଯାଇ ଦୁରିଆ ଲୋକ ଆସିକିନା ସେ ଦର୍ଶନ କରିବା ଭୋଜିଭାତ କରିଵା ଖାଇକିନା ଯିବେ।
ଆଉ କିନ୍ତୁ ତାରିଣୀ ମା ତାରିଣୀ ଘଟଗାଁ ତାରିଣୀ କି ବହୁତ ଥର ଯାଇଛି। ଭଲରେ ଦର୍ଶନ କରିକି ଆସିିଚୁ ଭିଡ଼ ହେଲେ ବି ଭଲରେ ଦର୍ଶ ଦର୍ଶନ କରିକି ଆସୁଛୁ ହୁଁ, ଆଉ ଛୁଆ ମାନେ କେତେବେଳେ ଖାଇବେ?
ହଁ ଛୁଆ ମାନ ସାଢେ ନଅଟାରେ ଖାଇବେ ସାଢେ ନଅଟା ନଅଟା ପନ୍ଦରରେ ଖାଇବେ ଯାଉଛି ବନେଇଦେବି।
ହଁ ଆଉ। କଣ ଛୋଟ ଛୁଆ ଖାଇଦେଲାଠୁ ଖାଇଦେଲେ ସରିଲା କାମ, ଛୁଆ ମାନେ ହଇରାଣ କରନ୍ତି?
ହଁ ଟିକେ। ଏ ପୁଅ ଝିଅ ଯେତିକି ନକରେ ପୁଅ ଟା ଟିକେ ମାନେ କଣ୍ଠିଆଜନ୍ଦା। ସେ ଟିକେ ଆଗ ଲାଗିଦବ ଦାଇଁ ମୋ ପାଖକୁ ଦୌଡିବ।
ହଁ। ଆଉ କଣ ଏମିତି ତ ଆମ ଚାଲିଚି ସଂସାର ଏମିତି ଚାଲିଛି। କହିଲି ସଂସାର ତ ଏମିତି ଚାଲିଛି ଛୁଆ ପିଲା ରୋଷେଇ ବାସ ଖାଇବା ପିଇବା ରା ରାତି ହବ ଶୋଇବା ପୁଣି ସକାଳୁ ଉଠିବା ସେଇ ନିତ୍ୟକର୍ମ।
ସେଇଥିରେ ସେଇଥିରେ ସମୟ ପଳଉଛି। ମଣିଷରେ ଏଜ୍ ହେଇଯାଉଛି ମଣିଷ ବି ହେଥିରେ ବୁଢା ବୁଢ଼ି ହେଇଯାଉଛି ଜଣା ପଡୁନି ସମୟ କୁଆଡେ ଯାଉଛି ଭାରି। ସମୟ ତ କୁଆଡେ ଆଜିକାଲିି ଯେ ତ ପିଲା ସାଙ୍ଗରେ ମା ନ ବସିଲେ ପାଠ ପଢା ହେଇପାରିବନି।
କିଛି ହେଇପାରିବନି ପିଲାଙ୍କ ସାଙ୍ଗରେ ମା ପିଲା ହେଇକି ଚଳିବାକୁ ପଡିବ। ହଉ ଯଉ ଟାଇମ ତ ହେଇଗଲାଣି ରୁଟି ବନେଇ ଦିଅନ୍ତୁ ଛୁଆ ଖାଇବେ ଆଉ କେତେବେଳେ କ କଥା ହବା ଆଉ।
ହଁ ହଁ ରହୁଛି।